ଦିଦି ନମସ୍କାର।
ନମସ୍କାରେ କଁ କରୁଥୁଲ।
ଏଇ ଟିକେ ବସିଥିଲୁ ଆଉ।
ଆ ହୋଉ।
ଆଉ ହଁ ଖାଇସାଇଲୁଣି। ଟିକେ ଚିକେନେ ପକୋଡା ହଁ କରୁଛୁ। ଆଉ କଣ ଭଲନା ସବୁ।
ହଁ ସବୁ ଭଲ।
ଆଉ କଣ ଖାଇସାଇଲଣି।
ନାଇଁ ଖାଇନି ଏଇନା ଖାଇବୁ ଆଉ।
ହଁ ଖାଇବ।
ହଁ। ଆଉ କଣ କରୁଚୁ ଖାଲ୍ କଁ ଚିକେନେ ପକଡା କରୁଚୁନା
ହଁ ଭୋଜି କରୁଚୁ।
ଭୋଜି କରୁଚ। ହଁ ମତେ ଆଗୁରୁ ସିନା କହିଥିଲେ ମୁଁ ଯାଇଥାନ୍ତି।
ହଉ ଆସିବ ଆଉ ଆଉଥର କଲା ଆଳୁକୁ ଆସିବ ସାଙ୍ଗ ହେଇକି କରିବା ଆଉ।
ହୁଁ କଣ ଘର ଲୋକୋ ନା ମ ସାଙ୍ଗସାଥି କରୁଛ।
ନାଁ ଘର ଲୋକ।
ହଁ।
ଏମିତି ଆସିଚି ତ ଏଇଠି ଗୋଟେ କରିଦୋଉଚୁ ଖୁସିରେ ଆଉ।
ତମ ବାପ ଘରେ।
ଆଜ୍ଞା।
ଯିବ କୋଉ ଦିନ ଶାଶୂ ଘରୁକୁ।
ରହଁ ମୁଁ ଆଜି ଯିବି। ହଁ ଆଜି ଗୋଟେ ବାହାଘରଆ ଯୋଉ ମେକଅପ୍ ଅଛି ତ।
ହଁ ହଁ ତମେ ପାର୍ଲର ଖଲିଚ କି? ଯା ହଉ ବଢିଆ ଆଉ। ହୁଁ।
ଏମତି ଘର ମାଏ ହଁ ଡାକିଲେ ଯାଏ ଘର ମାନଙ୍କୁ ଆଉ।
ହଁ ତମେ ଏଟା କୋଉଠି ଯାଇ ଶିଖିଥିଲ ନା କଣ?
ହୁଁ ମୁଁ ବାହାରେ ଯାଇକି ଶିଖିଥିଲି ଆଉ।
ଶିଖିଥିଲ? ହଁ ନସ୍
ମା ଯାଇ ହଁ ନ ଶିଖିଲେ ଆଉ କରିହବ କି। ସେ ହଁ ତାପରେ ଆଜିକାଲି ଦୁନିଆ ଯାହା ହେଲାଣି କିଛି ତ ଯାହାନେ କରିବାକୁ ପଡିବ ପଇସା ଯାହାନେ ରୋଜଗାର କରିବାକୁ ପଡିବ। ମୁଁ ପାଲଡ ଆଣେ ସିଲେଇ ସବୁ ଶିଖିଦେଇଚି।
ଖାଲି ଏଇ ବ୍ଲାଉସ ଫାଲୁଜ ତି
ହଁ ହଁ ହଁ ବ୍ଲାଉଜ ସିଲେଇ ସବୁ।
ଆଉ ଡ୍ରେସ ପିଲା ଏ ଯୋଉ ବଡ ଛୁଆଙ୍କ ଯୋଉ କଲେଜ ଡ୍ରେସ।
ହଁ ହଁ ସେରାଉ ହଁ ଶିଖିଛି ନା।
ହୁଁ।
ହଁ ତାପରେ ଘରେ ବସିବା ଅପେକ୍ଷା ଆଜିିକାଲି ଦୁନିଆ ଯାହା ହେଲାଣି କି ଜଣଙ୍କ ରୋଜୋଗାରେ ଆଉ ତୁ ହବ କି? ଯାହାହେଲେ ବି ନିଜେ କିଛି କରିବାକୁ ପଡିବ।
ହୁଁ।
ଆଉ ସେଥିପାଇଁ ହ ଯୋ ମୁଁ କହିଲି ନା କିଛି ତ ଘରେ ବସିବା ଅପେକ୍ଷା କି ଛିତ କରିବାକୁ ପଡିବ ନା ଆଉ ହଁ।
ହୁଁ ତାରେ ଆଜିିକାଲି ଦୁନିଆ ଯାହା ହେଲାଣି ସମସ୍ ତେ ସମସ୍ତେ କିଛି ନା କିଛି ଜା ଜାଣିବା ଦରକାର ଆଉ। ଆ ଆମେ ଯଦି ଘରେ ଘରେ ବସିବା ହଁ ହଜବେଣ୍ଡ ଖାଲି କରିବେ ଆମେ ବସିକି ଖାଲି ଫୋନ ଦେଖିନେ କଣ ହବ କିଛିତ ସବୁଥିରେ କାମରେ କିଛି ଜାଣିବା ଦର କାନା ସେଥିପାଇଁ ମୁଁ ଟିକେ ସବୁ ମାତ୍ ତେ କିନ୍ତୁ ସବୁ ଜିନିଷ ଶିଖିବାକୁ ମତେ କିନ୍ତୁ ଭଲ ଲାଗେ।
ହୁଁ କରୁଚି ଟେଲରିଂ କରୁଛି ସେଟାରେ ଖାଲି ବ୍ଲାଉଜ ଯଦିକ ଶିଖିଦେଇଚି ଭ ତା ମନରେ ଆଇଡିଆ ବାହାର କରି ବଢିଆ ସ୍ ଷ୍ଟାଇଲ କରୁଛି ବ୍ଲାଉଜ ଗୁରା।
ଓହୋ ହଁ ହବନି କି ଆଜିି କାଲି ବା ମୋବାଇଲରେ ଯେମିତି ବାହାରିଲାଣି ତ ଅ ଅଟୋମେଟିକ ମେନ କଣ ଜାଣିଚ ନା, ତମେ ସ ମାନେ ଆଗେ ଦେଖିବ କେମିତି ହଉଚି ମେନ୍ ମୁଁ ଏଇ ପହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଛି ସେଇଟାକୁ ଯଦି ତମେ ମୁଣ୍ଡର ପସେଇଲ, ତମେ ଅଟୋମେଟିକ୍ ତମେ ସେଇଠି ହିଁ ପହଞ୍ଚିବ। ଆଉ ତମେ ଯଦି କହିବ ହଁ ଏଟା ହବନି ଏଟା ମୋ ଦ୍ଵାରା ହେଇପାରିବନି ସେଇଟା ହେଲେ ତ ଉମ ସଇଲା, କିଛିତ କରିପାରିବନି। କିଛି ତ କରିବାକୁ
ସେ କହୁଥିଲା ଏବେ ଯିବ, କହିଲା ଯିବି ଡ୍ରେସ ଗୁରା ତ ସିଖିନି ଡ୍ରେସ୍ ଗୁରା ଗଦେଇ ସେ ନିଜେ ନିଜେ ଗୋଟେ ଡ୍ରେସ୍ ଛୁଆଙ୍କ ପାଇଁ କରିଥିଲା କିନ୍ତୁ ଡ୍ରେସ୍ ସେ ଭଲ କି ଶିଖିନି ବୋଲି କହୁଥିଲା ସ୍କୁଲ ଡ୍ରେସ୍ ପିଲାଙ୍କର ପ୍ୟାଣ୍ଟ ଯୋଉ ଆଜିକାଲି ଦେଖୁନ ଚୁଡ଼ି ଗୋଡ ହେଇ ଯୋଉଗୁରା ଫୁଲକା ଗୋଡ ଗୋଡ କରୁଛନ୍ତି ସେ ନ ଶିଖିଲେ ହବନି ସେଇଟା ଶିକିଦେବି।
ଓହୋ ହଁ। ସେ ଶିଖିଲେ ଭଲ ନା ନିଜ ପାଇଁ ଆଜିକାଲି ଆଉ, କିଛି ନହେଲେ ଅନ୍ୟ ଯଦି କିଛି ନ ନଦଉଚନି ନିଜ ପାଇଁ ତ ହେଲେ କରିପାରିବୁ ନା ନାଇଁ। ଏଇ ମୁଁ ବ୍ଲାଉସ୍ ଟା ଶିକିଚି ମୁଁ ଯଦ୍ ଇ ଉୁଁ ମୁଁ ଶିଖିଚି ବୋଲି ନିଜର ତ କରିପାରୁଚି। ଅନ୍ୟ କିଏ ନ ଆସନ୍ତୁ ନିଜେ ତ ଓଟେ ଆଣିବୁ ଶାଢୀ ଟେ ପିନ୍ଧି ପାରିବୁ ନା ନାଇଁ ହଁ। ଆ ଖାଲି କଣ ପଇସା କରିଆ ପାଇଁ ତୁ ଖାଲି କରିବୁ କଁ ନିଜ ପାଇଁ କିଛି କରିପାରିବୁନି।
ଆମ ଆଡେ ଷ୍ଟାଇଲି କଲେ ଯୋଉ ବ୍ଲାଉଜ ଉରା କରୁଚ଼ନ୍ତି ଆଜି କାଲି ଛୁଆ ସବୁ ଦେଖୁନ ପଛ ହୂ ଅ ବଡ଼ ବଡ଼ ଫୁଲ ନେଇନଉଚନ୍ତି।
ସେ ହଁ ସିଏ ଯୋଉ ଅଢେଇଶ, ତିନିଶ ଏମିତି ଭିତରେ ନଉଚନ୍ତି ଆଉ। ଉୁଁ ହ ଗାଉଁଲି ଜାଗରେ ସେଇଆ, ହଁ ତାପରେ ଆମର ଏଇ ଯୋଉ ମା ବିନା ଅସ୍ତ୍ର ବାଲା ଯଦି କରିବ ଶହେ ଟଆଁ ଶହେ ଟଆଁ ଲେଖା ରଖୁଚୁ। ଆଉ ଚୁ କଁ ବାହାରେ ସି ସିନା ହଁ ଆମର ଟିକେ ଅଧିକ ରେଟେ, ଆଉ ଗାଁରେ ସମସ୍ତିଙ୍କ ଇଏକୁ ନେଇକି ଚଳିବୁ ନା। ଧର ମୁଁ କରିଥିବି ଆଉ ଜଣେ ଶିଖିଥିବ ସିଏ ଆଉ ଟିକେ କମ୍ ନଉଥୁବ। ସିଏ କହିବ ହେଇ ତା ସିଏ କରୁଚି ଆମେ ଯାଉଚୁ ତା ପାଖୁ। ଏଇଆ।
ନାଇଁ ଆମ ଝିଅ ଯୋଉରା ସାଧା ଖାଲି ସ୍ତ୍ରୀ ଲୋକଙ୍କ ବ୍ଲାଉଜ ଯୋଉରା କରୁଚ଼ନ୍ତି ଅସ୍ତ୍ର ପକଉନି। ସେରାକୁ ଷାଠିଏ ଟଙ୍କା ନାଖେ, ଆଉ ଅସ୍ତ୍ର ପଡୁଚି କି ଛି ଷ୍ଟାଇଲି ହବନି ଖାଲି ପ୍ଲେନ୍ ରେ ଗୋଟେ ବ୍ଲାଉଜ୍ କରୁଚ଼ନ୍ତି ଏ ଟିଏ ବୟସ୍କ ଲୋକ ଯୋଉଆ ପିନ୍ଧିବା ପାଇଁ ଶଏ କୋଡିଏ ନେଖେ ସେଟା ଶହେ କୋଡିଏ ଅସ୍ତ୍ର ପଡୁଛି ଶହେ କୋଡିଏ ଆଉ ଆର ବ୍ଲାଉଜ ଟା ଅଢେଇଶଅ, ଦେଢଶ୍ ଦେଢଶ୍ ଅଢେଇଶଅ ନେଖେ ନଉଚି ନା କଣ ଦୁଇଶଅ, ଅଢେଇଶଅ ଏମିତି ଦଉଚନ୍ତି। କିନ୍ତୁ ଅଛନ୍ତି ଯା ଭୁବନେଶ୍ୱରରେ ସିଏ କହିଲେ ହଁ ହଁ ତୁ କାହିଁକି ଏତିକି ନେଖ୍ ତୁ ନେଖେ ରଖୁଚୁ ସେ ଝିଅ ଟା ର ମାଇଁ ଶାଶୁ ହେବେ।
ହଁ ହଁ ହଁ।
ସେତିକି ରଖୁଚୁ ଏଣେ ତ ସାତଶଅ, ଛଅଶଅ, ସାତଶଅ ନେଖେ ବ୍ଲାଉଜୁ ଗୁରା।
ହ ସିଆଡେ କଣ ବାହାରେ ଟିକେ ଅଧିକ ରେଟ୍ ହେଲା। ଆଉ ତୁ ଗାଁ ରୁ ଆଉ ତୁ ସେତିକି କଲା ଏଳକୁ କିଏ ଆଉ ଆସିକି ଇଏ କରିବେ ନା ସିଏ ଆଜି ଯିବେ ନାଇଁ କି ଦେବେ ନାଇଁ କହିବେ ଆମେ ତ କିଣା କିଣିକି ଆଣିକି ପିନ୍ଧିଦମୁ ଆମର କାଇଁ ଏରା କରିବୁ। କେମିତି କା ଆଜିକାଲି ତ ଆସିଜାଣି କଲର ଅନୁସାରେ ସବୁ ଆସିଲାଣି ଆଉ
ହଁ କି ଅନଲାଇନ୍ ରେ ଦେଖୁନୁ ବ୍ଲାଉଜ ଗୁର ବଢିଆ ବଢିଆ ଦେ
ହଁ ଅନଲାଇନ୍ ରେ ବା ତୁ ମଗେଇଦବୁ ଯେ ପଳେଇ ଆସୁନେଇ।
ଉୁଁ।
ଆଉ ଯୁଗ ତ ଆଜିକାଲି ଚେଞ୍ଜ ହେଲାଣି ତୁ ଆଉ କଣ କରିବୁ। ଆଜି କା ଷ୍ଟାଇଲି ଟିକେ ବ୍ଲାଉଜ ପିନ୍ଧିବା ପାଇଁ ସବୁ କରୁଚନି।
ହଁ ହଁ। ଏବେ ପଞ୍ଚାୟତକୁ ଦେଖୁନୁ ଆସ୍ଚିଆରି ଆମ ଏପଟକୁ ଆସ୍ଚିଆରି ଆଉ ସବୁ ଟେଲରିଂ ଶି କିଆ ପାଇଁ ଆଗେ ଦୁଇଶଅ ଟଙ୍କା ଦେଇକି ଜଏନିଂ କରିବେ ତାପରେ କଣ ଶିକିଲେ ଷୋଳଶଅ ନା ପନ୍ଦରଶଅ ଏମିତି କଁ ନେବ୍
ହ ହୋ।
ଆ ଯାହା ଏଲେ ବହାର ପିଲା ଶିଖି ଯିବେ ନା ଆଉ।
ଆଉ ଯାହାନେ ଶିଖିବେ ନା ଆଉ ବହୁତ ସୁବିଧା ସରକାର ଆଜିକାଲି ବହୁତ ସୁବିଦା ଦେଲାଣି। ଆଉ ଆମେ ଯଦି ସେଇଟା ହଁ କିଏ ଶିଖୁଚି ସେଟା କେମିତି ଅବ ଆମେ ସବୁ ଯଦି ଗୋଟେ ସରକାର ଦଉ ଚି ଆମେ ସେଇଟାକୁ ଶିଖିବାକୁ ପଡିବ ଭଲ ମୋ ମତରେ ଏଇଟା ଠିକି। ମୁଁ ତ ମୋ ବିଶେଷ୍ କରିବନି ମୋ ବଡ ଭଉଣୀ ଶିକୁତୁଲା ମୁଁ ଖାଲି ଦେ ଖି ଦେଖି କା ତା ପାଖରୁ ମୁଁ ଶିଖିଚି। ମୁଁ ମାନେ ଏଇ ଟାଇପ୍ ର ମୁଁ ଏ ପାର୍ଲର କଣ ଉଁ ଟେଲର କଣ ମୁଁ ଖାଲି ଦେଖି ଦେଖିକା ଶିଖିଛି ତାପରେ ସିନା ହଁ ମୁଁ ଗଲି, କିନ୍ତୁ ସିଲେଇଟା ମୁଁ କୋଉଠି ଟ୍ରେନିଂ ନେଇନିଁ କିନ୍ତୁ ମୁଁ ଖାଲି ଦେଖି ଦେଖି କା ଶିଖିଛି। ମୁଁ ହଠାତ୍ ବ୍ଲାଉଜ ଟା ମୁଁ ଦେଖ ଦେଖିଲି ଜାଣିଲି ମୁଁ ହଟାତକି ଯୋଉ ମୁଁ କହିଲି ଦେଇ ମତେ ପେପର କଟିଂ ଦେ? ପେପର କଟିଂ ଦେଲା ସିଲେଇ ଟା ମୁଁ ଟୋ ଟୋଟାଲି ହିଁ ଜାଣିନଥିଲି କେମିତି କଣ ଖାଲି ମୋବାଇଲରେ ଥରେ ଦେଖିଲି ଏମିତି ଉଁ ମାନେ ଜଏଣ୍ଟ କରିବ ତାପରେ ଅଟୋମେଟିକ ହେଇଗଲା।
ଆଗେ ଏବେ ପେପର କଟିଂ ସବୁ କରିଦଉଛନ୍ତି ପିଲା।
ହଁ ପେପର କଟିଂ ହେଲେ ମାନେ ଭଲ ପେପର ପକେଇଦେଲ ଭଲ କିନ୍ତୁ ମା ମାପଟା ଠିକ ମାପଟା ସବୁଠୁ ଭଲ ଯେ କିନ୍ତୁ ସବୁରା କଣ ସମସ୍ତେ ଧରିପାର ବପଦ ପକେଇଲୁ କାଟିଲୁ ସିଲେଇ କଲୁ। ସେଇଟ
କଣ ଆମେ ଯାଉଥିଲୁ ବ୍ଲାଉଜ ଦବା ପାଇଁ ଆମେ ନିଜର ମାପ ଦେଇକି ଆଉଥିଲୁ। ଏବେ କଣ କରୁଛନ୍ତି ଯୋଉ ବ୍ଲାଉଜ ରଖି ଦଉଛନ୍ତି ନହେଲେ ସେଇ ଅନୁସାରେ ପେ ପେ ଉପର କାଟିକି ରଖିଦେଇଛନ୍ତି ହଁ ଏତିକି ସାଇଜରେ ପକଉ ଦଉଛନ୍ତି।
ଏୟା ଆଜିକାଲି କରୁଛନ୍ତି ଆଉ।
ସେ ପିନ୍ଧି ଦଉଛନ୍ତି ଯେତେବେଳେ ହଉଛି କି ନାଇଁ ଟିକେ ଦେଖି ଦଉଛନ୍ତି ପିନ୍ଧିକିରି ଆଉ ପ ଢିଲା ହେଲେ ହେଲା ଦିଅ କାଟିଦିଅ ଟିକେ।
ଆଜି କଣ ରୋଷେଇ କରିଥିଲ?
ଆଜି ତ ଶୁକ୍ରବାରେ ଆମେ ଆମର ଆଇଁଷ ଖାଉଚୁ ଇଏ ଖାଉନାହାନ୍ତି ବୋଲି ଶାଗ ଭାଜିଥିଲି। ଏଠୁ ଡାଲମା କରିଥିଲି, ଲଙ୍କା ଭାଜି ଥିଲି ଆମ୍ବ, କାକୁଡି ଧରି ସେ ଖାଇଲେଇ ଆଉ ହଁ ଖାଆନ୍ତି ଯେ ଏବେ ମେଡିସିନ ଖାଉଛନ୍ତି ବୋଲି ଆଇଁଷ ଖାଉନାହାନ୍ତି ଆଉ।
ଓହୋ ହୁଁ ହୁଁ ତାପରେ ଜୟଗୁର ଦିଖ ଦୀକ୍ଷା ବି ନେଉଛନ୍ତି ଶୁକ୍ରବାରେ ବି ବହୁତ ଲୋକ ଖାଉନାହାନ୍ତି। ହୁଁ ମୁଁ ତ ରବିବାର ଖାଉନି।
ଇଏ ବି ରହିବାରେ ଖାଉନାହାନ୍ତି, ମୁଁ କିନ୍ତୁ ସବୁବାରେ ଖାଉଛି ଖାଲି ଖାଉନି ସେଇ ଯୋଉ ଶନିବାରେ ଆଉ ଗୁରୁବାରେ।
ହୁଁ ହୁଁ ହଁ ହଁ। କିନ୍ତୁ ରବବାରେ ଖାଇବା କଥା ନୁହେଁ ମୋ ମତରେ ଭଲ। ମୁଁ ଏଇ ରବିନାରାୟଣ ଠାକୁରଙ୍କ ବ୍ରତ କଲା ଦିନଠୁ ମୁଁ ଆଉ ଖାଉନି।
ମୋ ଝିଆରୀ ଜଣେ ରବିନାରାୟଣ ବ୍ରତ ବା କରୁଛି। ମୋ ଝିଆରୀ ଜଣେ ରବିନାରାୟଣ ବ୍ରତ
କିନ୍ତୁ ତମେ ଦେଖିବ ବହୁତ ଆଡେ ସମସ୍ତ ତ ରବିବାରେ ବହୁତ ଲୋକ ଖାଉନାହାନ୍ତି ରବିବାରେ କିନ୍ତୁ ଛାଡିଦେଲେଣି।
ସେ ରବ ରବିନାରାୟଣ ବ୍ରତ ଯାହା କରୁଛି ସେ ପର ହାତରୁ ବି ପାଣି ପିଉନି। କାଳେ କିଏ କଣ ଟେ ରାନ୍ଧିକି ଦେଇଥିବ କି କଣ? ହଁ ବା। ସେ ସକାଳୁ ତାର ଚୁଡ଼ା ଗୁଣ୍ଡ ଟିକେ ଖାଇବ ଅରୁଆ ଫରୁଆ କରିକି ଖାଇବ। ହଁ କାହାକୁ ମୁଁ ଯୋ କାଳେ କୋଉଠି କିଏ କହ ନା ମୁଁ ଅନେଇଛି ତମେ ସେଇଥିରୁ ପାଣି ଆଣ ଟାଙ୍କି ପାଣି ପିଇବନି। ମାରିକି ଦିଅ ପାଣି ମୋର ପିଇବି ମୁଁ କହିଲି ଯାହା ହଉ।
ଯାହା ହଉ ସେ ପୁରା ନୀତି ନିୟମ ରେ ଠାକୁରଙ୍କ ଇ ରହିଛନ୍ତି ଭଲ ନା କିନ୍ତୁ ଠାକୁରଙ୍କ ଇଏରେ ରହିଲେ ମତେ ଭଲ ଲାଗେ।
ହୁଁ। ସେ ତାର ସେମତି କରୁଛି। ମୁଁ କହିଲି ଭଲ କରୁଛୁ ତୁ ତୋ ଯାହା କରୁଥା ତୋର ପାଳିଚୁ ତୁ ଏତକ ବାରୁ
ହଁ ବାରୁଚି ତ ତ ସେତିକି ବଡ କଥା।
ତା ପୁଅ ଟା ଭାରି ଚଗଲା ତା ପୁଅ ଏତେ ଚଗଲା ତୁ ଆମେ ଠିଆ ହେଇଥିବ ଖାଲି ମାରି ପକେଇବ ସେ ସେଇନା ସେଇନା।
ଆଜିକାଲି ଛୁଆ ଯେମିତି ହେଲେଣି କୁହ ନା ତାକୁ କଥା କହିପାରିବୁନି।
ହୁଁ। ମୁଁ ତାକୁ କହିବି ତୁ ତୋ ପୁଅ ଟାକୁ କ ଖାଲି ନେଇଯା ତୁ ତୁରେ ତ କରିବା ନେଇ ଯା ତୁ ଆମ କରକୁ ଛାଡ଼ିଲେ ସେଆମକୁ ଡିହ ମାରି ପକଉଛି।
କହିଲି ମୁଁ କହିଲି ଆଉ ତୁ ପାଠ କରିନୁ ତମ ସା ମିଶ ଗଲେ ରାଗିବେ। ଆଉ ମୁଁ କହିଲି ସେ ଟ୍ୟୁଉସନ ମିଶି ରାଗିବେ। ଆଉ ସ୍କୁଲ ମିସିି ତ ସିଏ ତ କିଛି କହନ୍ତି ନା ଟିଉସନ ମିିଶ୍ ସେ ଦେଖିଲେ ରାଗିବେ। କହିଲେ ସବୁ ସେଇଆ। ସବୁ ମିଶି ସେଇଆ ଛୁଆକୁ ମୁହଁରେ ଆଉ କଥା କହିପାରିବୁ।
ସବୁ ମିଇଶି ସେୟା।
ହଁ ସବୁ ମିଇଶି ସେଇଆ।
ଆ ହଉ ରଖୁଛି?
ହଁ ହଁ ହଉ ଠିକ ଅଛି।